ହାଲୋ। ହାଲୋ ହଁ ମ୍ୟାଡ଼ମ୍ ନମସ୍କାର ଆବାଜ ଆସୁଛି?
ହଁ ମ୍ୟାଡ଼ମ୍ ହଁ ଆସଚି।
ହଁ କଣ କରୁଥିଲେ?
ନାଇଁ ଏମିତି ବିଶ୍ରାମ ନଉଥିଲି ଆଉ।
ଆଛା ଆଜି ଆପଣଙ୍କର ଖାଇବା ପିଇବା କଣ?
ଆଜି ଅ ପଖାଳ ଆଉ ଅ କୋବି ପୋଟଳ ଅ ଆଉ ଫ୍ରାଏ ହେଇଥିଲା ଆଉ ଶାଗ ଭଜା ଆଉ ଦହିବଘରା ଏମିତି ତ ଆଉ।
ଆଚ୍ଛା ଆଚ୍ଛା ଆଉ ଗରମ କେମିତି ପଡୁଚି।
ଗରମ ତ ପ୍ରବଳ ଆପଣଙ୍କ ଆଡ଼େ ଗରମ କେମିତି ହଉଛି।
ଆମର ବି ଜୋର। ପୁରା ଗରମ ହଉଛି ବିନା ଏସି ଫ୍ୟାନରେ ରହିହଉନି।
ହଁ ସେଇ ତ ଆବେ ନା ଏସି ଫ୍ୟାନ୍ ରେ ଚଳି ହଉନି।
ଆଉ ଆପଣଙ୍କର ରଜ ଆସୁଛି ରଜ ର ପ୍ରୋଗ୍ରାମ କଣ ସବୁ କୁଆଡ଼େ ବୁଲାବୁଲି?
ହଁ ରଜରେ ଏ ଆଉ। ଦେଖିଆ କଣ ହଉଛି ସେମିତି କିଛି ପ୍ଲାନିଂ ତ ଖାଶ୍ ହେଇନି। ଆଉ ଦେଖିବା କଣ କରିବା। କୋଉଠି ଯୋଉ ସବୁ ପ୍ରୋଗ୍ରାମ ହଉଛି ଯୋଉ ସବୁ ଆୟୋଜନ ହଉଛି ରଜ ପାଇଁ ଆଉ ପୁଣି ଯାଇକି ଟିକେ ସେଠି ହଁ ଅ ମାନେ ଖୁସି ମଜା କରିବାକୁ ଇଚ୍ଛା ଆଉ।
ଯିବା ପାଇଁ ଆଉ ଆପଣ ଯାଇଥିଲେ କଣ ଗୋଟେ ବୁଲିବାକୁ ବାହାରକୁ?
ହଁ ହଁ ଯାଇଥିଲୁ ଆମେ କାଶ୍ମୀର ଯାଇଥିଲୁ।
ଆଚ୍ଛା ଆଚ୍ଛା। ଆଉ କୋଉଠୁ କେମିତି ଗଲେ ମାନେ ଯୋଉ ପ ଟ୍ରେନ୍ ରେ ଗଲେ?
ହଁ ହଁ ଟ୍ରେନ୍ ରେ ଗଲୁ ଆ ଏଠୁ ଆମେ ହୁଁ ଘର ଘର
ହଁ।
ଘର ପାଖରୁ ଆମେ ଗଲୁ ଭାରି ଆ
ଷ୍ଟେସନ୍।
ଆମକୁ ନେଲେ ଛାଡ଼ିବାକୁ ନେଲେ। ଆଉ ଆମେ ବାଇ ଟ୍ୟାକ୍ସି ଗଲୁ। ଆଉ ତାପରେ ଆମେ ଏଠିକି ଯାଇକି କୋଉଠୁ ଭୁବନେଶ୍ୱରରୁ ଗଲୁ। ଆଉ ଭୁବନେଶ୍ଵରରୁ ଆମେ ଟ୍ରେନ ଧରିଲୁ ହେଲା କିି। ଆଉ। ଭୁବନେଶ୍ୱରରୁ ଯାଇକି ଆମେ ପହଞ୍ଚିଲୁ ଏଠି କୋଉଠି ନା ଅମୃତସର।
କାଶ୍ମୀର ଅମୃତସର ପାଖେ।
କଣ କହିଲେ?
ଓଁ ହଁ ତାପରେ ଅମୃତସରରୁୁ?
ଅମୃତସରରୁୁ ଗଲୁ ଅମୃତସରରେ ସେଦିନ ଆମେ ରହିଲୁ। ଆଉ ରୁମ ନେଇକି ରହିଲୁ ଆଉ ସେଠୁ ଆମେ ବୁଲାବୁଲି କଲୁ। ଅ କଣ ନା ଯୋଉ ଆମର ଉ ସ୍ଵର୍ଣ୍ଣ ମନ୍ଦିର।
ସ୍ଵର୍ଣ୍ଣ ମନ୍ଦିର, ଜାଲିଆନାୱାଲାବାଗ ଅଛି ସେ ପାଖରେ ବାଘବଟ ଅଛି ପାଖରେ।
ହଁ ଆଉ ତାପରେ ଅଛି ଆମର
ଉ ଡ ଦେଇଥିଲେ ସେମାନେ ନା ବୁଲାବୁଲି ପାଇଁ ଯିଏ ନେଇକି ଯାଇ ଥିଲେ ଯୋଉ ସଂସ୍ଥା ଆପଣଙ୍କୁ ବୁଲାବୁଲି କରୁଥିଲେ ଆଉ ଆପଣଙ୍କୁ ଯିଏ ନେଇକି ଯାଇଥିଲେ ଯା ଟୁର୍ ରେ ଯାଇଥିଲେ ସେମାନେ ନେଇକି ବୁଲଉଥିଲେ।
ବୁଲଉଥିଲେ ହଁ ହଁ।
ଆଚ୍ଛା ସେଠି ଗୋଟେ ଦିନ ଗଲା ତାହେଲେ ତାପରେ
ନାଇଁ ସେଠି ସେଠି ଗୋଟେ ଦିନ ଗଲା କଣ ଏମିତି ବୁଲାବୁଲି କଲୁ ତା ପରଦିନ ସେଦିନ ରହିଲୁ ନା ହଁ କିଣାକିଣି କିଛି ଥିଲା କିଣାକିଣି କଲୁ ଆଉ କରିକି ତାପରେ ଗଲୁ ଆମେ କୋଉଠି କି? ଅ କଟରା ବାହାରିଗଲୁ।
ଓ ହୋ ଆଉ କଟର କଣ ବସରେ ଗଲେ ନା ଟ୍ରେନରେ ଗଲେ?
ନାଇଁ କଟରା ଗଲୁ ଆମେ ବସ ରେ ଗଲୁ।
ବସରେ ଆଚ୍ଛା। କେତେ ଘଣ୍ଟା ଲାଗୁଛି?
ହଁ ଘଣ୍ଟା କଣ ନାଇଟ୍ ମାନେ ରାତି ଇଏଟା ତ ଥିଲା ଆଉ ରାତି ଜର୍ନି ତ ଥିଲା ଆଉ।
ଓହୋ ହୋ। ଆଜିକାଲି ବସରେ ବି ସୁବିଧା ହେଲାଣି ବାଥରୁମ ରହୁଛି ଖାଇବା ଫାଇବା ବି ଦଉଛନ୍ତି। ବସ୍ ବି ଭଲ ସବୁ ବାହାରୁଛି।
ତ ସବୁ ସ୍ଲିପର କୋଚ୍ ନିହା ହେଇଥିଲା ଆଉ ସେ ରେ ଗଲୁ ଆଉ ହଁ ହଁ ଆଉ ଯାଇଁକି ଆମେ କଟରାରେ ପହଞ୍ଚିଲୁ। ଆଉ କଟରାରୁ ସେଠୁ ସେଦିନ ଆମର ବୁଲାବୁଲି କଟରାରୁ ଆମେ ପଳେଇଲୁ କୋଉଠୁ ଶ୍ରୀନଗର ପଳେଇଲୁ।
ଆଚ୍ଛା କଟରାରୁ ଡାଇରେକ୍ଟ ଶ୍ରୀନଗର। ଆଉ ଶ୍ରୀନଗରରେ କଣ ବୋଟ ର ବୋଟ ବାଲା ହାଉସ ରେ ରହିଲେ ଯୋଉ ପାଣି ମଝିରେ ଡଙ୍ଗାରେ ଘର ଥାଏ ସେମତି ରହିଲେ
ନାଇ ନାଇଁ ନାଇଁ ଆମେ ରହିନୁ। ଅନ୍ୟ ଲୋକମାନେ ସେମାନେ ବୁଲାବୁଲି କଲେ କି ଆମେ ରହିଁନୁ ତମେ ରୁମ ନେଇକି
ଆଚ୍ଛା ସେଇଠି ବୁଲାବୁଲି କଲେ ଆପଣ?
ହଁ ସେଠି ସବୁ ବୁଲାବୁଲି କଲୁ ସୋନମାର୍ଗ ଗଲୁ ଗୁଲମାର୍ଗ ଗଲୁ ଆଉ ଏମିତି ହେଇକି ସବୁଆଡେ ବୁଲାବୁଲି କଲୁ।
କରିକି ଆସିଲେ ଆଉ ତାହେଲେ ଟ୍ରିପ ଭଲ ରହିଲା ଆଉ ଆଛା। ଆଚ୍ଛା।
ଆଉ ଆପଣ କୁଆଡେ
ଭଲ କଥା। ଆ ମେ ଏମତି ବୁଲାବୁଲି ପାଇଁ ଯାଇଥିଲୁ ଟିକେ ଆମର ଯୋଉ ନୈନିତାଲ। ଅ ଆମର ଡେଷ୍ଟିନେସନ୍ ନୁ ଗଲୁ ଲୁ ଟ୍ରେନରେ ଟ୍ରେନରୁ ଯାଇକି ପହଞ୍ଚିଲୁ ଦିଲ୍ଲୀ ଦିଲ୍ଲୀରୁୁ ଫୁଣି ଗଲୁ ବାଇ ବସ୍ ବଢିଆ ଗୋଟେ ବସ୍ ମିଳିଗଲ ନାଇ ଜର୍ଣି ଥିଲା ପାଞ୍ଚ ଛ ଘଣ୍ଟା ଗୋଟେ ଜାଗାରେ ପହଞ୍ଚିଲୁ ସେଠ ସେ ବସ୍ ବାଲାଙ୍କର ଗୋଟେ ଛୋଟ ଗାଡି ଆସିକି ନେଇକି ଆମ ଯୋଉଠି ଘର ନେଇ ଲୁ ରଇବା ପାଇଁ ଜାଗା। ସେଇଠି ପହଞ୍ଚେଇ ଦେଲା। ପହଞ୍ଚେଇଲା ପରେ ଆମେ ରେଷ୍ଟ ଟିକେ କରିକି ବୁଲାବୁଲି ଷ୍ଟାର୍ଟ କଲୁ ସେଇ ଦିନଠୁ ଯେତିକି ଜାଗା ଥିଲା ସବୁ କଭର କଲୁ ଗୋଟେ ଗୋଟେ।
ହୁଁ।
ମେନ୍ ହେଲା ସେଠି ସବୁ ଭିୟୁ ପଏଣ୍ଟ ଉପର ଚଢା ଥିଲା ସବୁ ମ ନ୍ଦିର କି ଯାହାବି ସବୁ ଉପରେ ଦର୍ଶନ ସବୁ ଜାଗାରେ ବୁଲାବୁଲି ଦେଖା ଦେେଖି କରିକି ସାଇଡ ଭିଜିଟ କରିକି ସବୁ। ତାପରେ ସେଠି ଖାଲି ଖାଇବା ପିଇଆରେ ଟିକେ ଭାରି ମାନେ ମିଳିବ ଖାଲି ମ୍ୟାଗି ମିଳିବ। ପରଟା ର ଭେରାଇଟି କୋଉଠି ଆଳୁ ପରଟା ପନିର ପରଟା କୋବି ପରଟା ଆଳୁ ପିଆଜ ପରଟା ଏମିତି ସବୁ ଖାଲି ମିଳିବ।
ହଁ ସେଇ ନା ପାହାଡ ମାନଙ୍କ ପାଖ ତ ତ ସବୁ ସେଇଆ ଆଉ ଦୂରରୁ ନେବେ ତଳୁ ନେବେ ଆଉ।
ସେପଟେ ସବୁ ଡାଲି ହେଲା ଆମ ଡାଲି କ ମାନେ ପ୍ଲେନ୍ ଡାଲି ନୁହ ତାଙ୍କର ସବୁ ଗୋଟେ ଅଲଗା ପ୍ରକାର କଳା ଡାଲି। ଆଉ ତାଙ୍କର ଗୋଟେ ଭଲ ଲୁଣ ବନେ। ମିକ୍ସ ଲୁଣ ଯୋଉଟା କି ସେମାନଙ୍କର ଖାଇବାର ଟିକେ ଲୁଣ ଟା ଟିକେ ନାଇଁ ଗୋଟେ କିଛି ଗୋଟେ ମିକ୍ସ ଡାଲି ରହୁଚି ହଁ। ହ ଆଉ ତାଙ୍କର ଲୋ କ ମାନେ ଖାଇବେ ପାଉଁରୁଟି ବଟର ଘିଅ ଯେମିତି ଆମର ଘିଅ କୁହନ୍ତି ସେ ତା ବର୍ଣ୍ଣ ମସ କା ହୁଅନ୍ତି ଚାହା ଇଏ ଦିନ ବାରଟାରେ ବି ସେୟା ଗୋଟାରେ ବି ସେୟା ଯାହା ଖୋଜି ବ ସବୁବେଳେ ଏଇ ଜିନିଷ ଆଭେଲେବଲ ଥିବ।
ହଁ ହ ହ ହୁଁ। ଏ ସେ ଜାଗା ଟା କେମିତି ଲାଗିଲା।
ଜାଗା ଟା ପୁରା ବଢିଆ ଥିଲା ଯେହେତୁ ଥଣ୍ଡା ବାଲା ଜାଗା ଥିଲା ତ ଆମେ ଯାଇଥିଲୁ ଖରା ଦିନରେ ସେଥିପାଇଁ ଅ ମାନେ ଜେ ଯେଉ ହିସାବରେ ଥଣ୍ଡା ଥିଲା ଆପଣ ଯଦି ଥଣ୍ଡା ଦିନରେ ଯିବେ ତାହେଲେ ଆ ପୁରା କୋଲାପସ୍ ହେଇଯିବେ। ତା ସହିତ ଟିକେ ବର୍ଷା କରିଦେଲା।
ହୁଁ ହୁଁ ଆ ସେ ସବୁ ହଁ। ସେ ସବୁ ଜାଗାକୁ ତ ଯିବା କଥା ଖରା ଦିନେ ହିଁ ଯିବା କଥା ସେ ସବୁ ଜାଗାକୁ।
ସୀତ ଦିନ ଗଲେ ଭଲ ମଜା ବରଫ ପଡୁଥିବ ଦେଖିବାକୁ ମିଳିବ।
ହୁଁ।
ସେମିତି ବୁଲିିବା କଥା ଆଉ ସବୁ ଜିନିଷ ଆଉ ସେଠି ବୁଲାବୁଲି କରି ସାରିକି ପୁଣି ବାଏ ରୋଡ ରେ ଆମେ ଗାଡି ବୁକ୍ କରିକି ଫୁଣି ଫେରିଲୁ ଗୋଟେ ଜାଗା। ଗୋଟେ ପାର୍କ ଅ ଏମ ତି ରିଜର୍ଭ ଟାଇଗର ରିଜର୍ଭ ଗୋଟେ ଅଛି ଯୋଉଠି ବାଘ ଘ ମାନଙ୍କର ମାନେ ଦେଖିପାରିବ ଯଦି ତମର ଥିବ ସେଇଭଳିଆ ଜାଗାକୁ ଆମେ ଯାଇଚୁ। ସେଇଠି ବୁଲାବୁଲି କରି ଆ ସଖାଳୁ ତାପରେ ଯୋଉ ହୋଟେଲ ରେ ରହିଥିଲୁ ବଢିଆ ଥିଲା। ଖାଇବା ପିଇବା ତାର ବଢିଆ ଥିଲା ବ୍ରେକ୍ଫାଷ୍ଟ ଇନକ୍ଲୁଡ ଥିଲା ସ ଖାଳର ଯୋଉ ଜଳଖିଆ ସେତେବେଳେ ଖାଇପାରିବେ ଆପଣ। ଆଉ ତାପରେ ଆ ମାନେ ରାତିରେ ବି ସେମିତି ଖାଇବା ଭଲ ଥିଲା। ସେଇଠି ସବୁ ଦେଉଥିଲେ ସେମାନେ ମାନେ ତାଙ୍କର ଇଏରେ ଉ ହୋଟେଲ ବୁକିଂ ର ଆଡ ଥିଲା।
ହୁଁ।
ଆପଣଙ୍କୁ କିଛି ଏକ୍ସଟ୍ରା ଖର୍ଚ୍ଚ କରିବାକୁ ପଡିବନି ସେ ହୋଟେଲ ର ଖାଇବା ଥିଲା ପୁରା ଘରୋଇ ହୋଟେଲ।
ଆଚ୍ଛା।
ହୁଁ ଆଇଟମ ବି ସବୁ ଭଲ ଦିଅନ୍ତି ଭଲ ଜିନିଷରେ ଆଉ ଆଜି ଏକ୍ସ କିଛା ଖାଇବା ବନେଇନି ମାନେ ଆ ଆଇଟମ ଭଲ ବାଲା ଖାଲି ଏମିତି ପଖାଳ ଆଇଟମ୍ ସବୁ।
ଓହୋ।
ନା ଆପଣଙ୍କୁ ପଚାରୁଛି ଆପଣଙ୍କର ସବୁ ମୁଁ ଆଜି ବନେଇଛି ଆମର ଯୋଉ କିିନୁଆ ଥାଏ ମୁଁ ଟିକେ ଏବେ ଏ ଆ ମୋର ଶରୀର ଛଡେଇବା ପାଇଁ ଟ୍ରାଏ କରୁଚି। ସେଥିପାଇଁ ମୁଁ ଭାତ ତ ବଦଳରେ ଖାଉଛି ସେଇଟା ତାର ଟିକେ ଏମତି ଫ୍ରାଏଡ ଡ ବାଲା ଯେମିତି ବନାନ୍ତି ସବୁ ପରିବା ପକେଇକି ସେଟା ଗୋଟେ ବନେଇଚି ତା ସହି ତ ଦହି ର ଦହି ତ ନୁହଁ କାକୁଡିରେ ଲେମ୍ବୁ ଲେମ୍ବୁ ସବୁ ପକେଇକି କାକୁଡି ଟମାଟୋ, ଗାଜର, ପିଆଜ ସବୁକୁ ସାଲାଡ ପୁରା ଗୋ ଟେ ଗିନାରେ ଗିନାଏ ବନେଇଛି ଆଉ ଏଇଥିରୁ ଟିକେ ଏଥିରେ ବି ବିଟ୍ କୋବି ଆଉ ଗୋଟେ ଆମର ଯେମିତି ରାଇସ୍ ବନାନ୍ତି ମିକ୍ସ ପୁଲାଉ ଟାଇପର? ସେଇ ଭଳିଆ ବନେଇଛି କି ନୁଆରେ
ଆଚ୍ଛା ଆଚ୍ଛା।
ସବୁ ପରିଆ ପକେଇ ମାନେ ଖାଲି ପରିବା ପରିବା ଫୁଲେଇଛି ଏଟେ ପରିବା ଆଉ ଏଟା ଟେ ସାଲାଡ ବନେଇଛି ଆଉ ତା ସହିତ ଏବେ ଟିକେ ଭଲ କୁନ୍ଦୁରି ମିଳିଥିଲା କୁନ୍ଦୁରି ଭଜା ଟା ବି କରିଛି।
ହୁଁ ହୁଁ
କୁନ୍ଦୁରି ଆଳୁ ଭଜା ବି ହେଇଛି ତା ଦେହରୁ ଟିକେ ଖାଇବି ଆଉ ଶାଗ ବି ଥିଲା ଆଉ ଶାଗଟା ବନେଇଲିନି ଆଉ କାଇଁକି ଏତେ ହେଇଗଲାଣି କି ଆଉ କଣ ଖାଇବ ଆଉ ଏତେ ସାରା ଜିନିଷ। ତା ସହିତ ଖାଇ ହବନି ସେଥିପାଇଁ ଶାଗ ଟାକୁ ରଖିଦେଲୁ।
ହଁ
ଏଇ ତ ସେଇ ଭାତ ସହିତ ଟିକେ ସାଲାଡ ହେଲେ କାକୁଡି ବଗରା ଟିକେ ଭଲ ଲାଗିବ। ସେଥିପାଇଁ
ତ ଶରୀର ଝଡିବା ପାଇଁ ହେଲେ ତ ସେଇ ସବୁ ଖାଦ୍ୟ ଭଲ।
ହଁ ଟିକେ ସେ ଖରା ବେଳେ ସେଟା ଭାତ ବଦଳରେ ଖାଇଲେ ଏଇ ତ କିଛି ଖରାପ ତାର ଟେଷ୍ଟ ନାଇଁ ସବୁ ବଢିଆ ଲାଗିବ ତାର ବି ମାନେ ଆହୁରି ବି କେତେ ଏତେ ବଢିଆ ବଢିଆ ରେସିପି ମୁଁ ଜାଣିଛି ମୁଁ ଆପଣଙ୍କୁ ଆଉ ପରେ କେବେ କଲ କରିବି ଏବେ ତ ମୁଁ ଖାଇନି ମୁଁ ଯାଉଛି ଖାଇବି ଆପଣଙ୍କୁ କଲ୍ କରୁଛି।
ହୁଁ ଆଚ୍ଛା ଆଚ୍ଛା ଠିକ ଅଛି ରହିଲି ମାଡ଼ାମ।